ଯିବା ହ୍ୟାଲୋ ଶୁଭୁଚି ପା
ଶୁଭଛି କହ
ଆଉ କଣ କରୁଚ?
କିଛି ନାଇ ଅଫିସ ଆସିଛି ଆଉ କଣ କରୁଚ ତୁ?
ମୁଁ ଘରେ ଅଛି ମ କଣ କରିବି।
କଲେଜ ଯାଉନ କି?
କଲେଜ ଛୁଟି ଅଛି ବା ଏଇ
ଓ ହୋ। ଆଉ ଖିଆ ପିଆ?
ନାଗୋ ଗାଧେଇନି ଖାଇନି ସକାଳେ ଯାହା ଟିକେ ଜଳଖିଆ ଖାଇ ଥିଲି ଭାତ ଖାଇବା ଗାଧେଇନି।
କୋଉଠି ଅଛୁ ଭୁବନେଶ୍ଵର ରେ?
ହଁ ଭୁବନେଶ୍ବର ରେ ଆଉ କୋଉଠି
ନା ଖାଇନୁ ଏ ଚାଲିଚି ଟ୍ରେନିଂ ଚାଲିଚି ତ।
ହୁଁ-ହୁଁ ସେଇ ଫୋନ୍ ଅଫିସ ତ ଫୋନ୍ ପେ ଅଫିସ।
ନାଁ -ନାଁ ଫୋନ ପେ ନାହିଁ ଗୋଟେ ଆଇଟି କମ୍ପାନୀ।
ଆଇଯିବ ହଁ ତମ ପ୍ରେସମେଣ୍ଟ ହେଇଗଲା ବୋଧେ? ତମ କଲେଜ ତର ଭଲ ପ୍ଲେସମେଣ୍ଟ ଦେଇଛି ତ କଣ ମୁ ଦେଖୁଥିଲି।
ହଁ ବା।
ସବୁ ଟି ସି ଏସ ଇଏ
ଆଉ ଘରେ ଅଛୁ ନା ବାହାରେ?
ଘରେ ବ। ହୁଁ ଏମିତି ୟେ କରିବା କଥା।
ଆଉ ତୋର କିଏ ସାଙ୍ଗ ଫାଙ୍ଗ ବି ଏଥିରେ ଅଛନ୍ତି ନା ନାହାନ୍ତି?
ଅଛନ୍ତି ଅଛନ୍ତି ସବୁ ନମ୍ବର ଆଉ ଗୋଟେ ପିଲା ଅଛି ସେ ଆସୁ ଯାଇଚି ଇଣ୍ଟରସିପ କରି। ତା ସହ ଟିକେ କଥା ହେଇଯିବ ଆଉ ସିଏ ତୁମକୁ ଥରଟେ କରିଦେବ ତୁମେ ତାକୁ ଥରଟେ କରିଦେବ। ସେଇ ଆଉ ଆଉ ଘଣ୍ଟେ ପରେ ଫ୍ରି ହବ।
ହଉ। ଆଉ ବା କଣ ଡେଟ୍ ଚେଞ୍ଜ ହେଇଗଲା ଡେଟ୍ ପା କଣ ଚେଞ୍ଜ ହେଇଗଲା।
ହଁ ତାଙ୍କର ତିରିଶିରେ ପରା।
ନା ନା ଚେଞ୍ଜ ହବ ପା କଣ?
କେଜାଣି ମୁଁ ଆଉ ପଚାରୁନି କହୁଥିଲେ ତିରିଶରେ ବୋଲି।
ପୁଣି ଚେଞ୍ଜ ହବ ବାହାଘରକୁ ତ ମୁଁ ରହିପାରିବିନି ଆଉ।
ବାହାରକୁ କୁହାରେ ଯିବ କି?
ଆ ପଳେଇଥିବି ଯଦିଓ ବାହାରୁକୁ।
କୁଆଡେ?
ସେମିତି କହି ହବନି କୁଆଡେ।
କମ୍ପାନୀ ଚାକିରି ପଳେଇଆଥିବ।
ସେଇୟା ବା ସେ କଣ କହିଲ?
ମୁଁ କହିଲି ବାହାର ଡିସେମ୍ବରରେ ହବ ବୋଧେ ତାଙ୍କର।
ହଁ।
ଡିସେମ୍ବର ହେଲେ ସାତରେ ଏକ୍ଜାମ ଫେଜାମ୍ ଚାଲିଥବ ଛୁଟି ଦିନ ତାଙ୍କୁ କହିବା କରିଏ।
ମତେ ଏ ଛୁଟି କରିବାକୁ ପଡିବ ଆଉ। ଏଇ ରିସ ନେ ୟେ କଣ ।
ନିର୍ବନ୍ଧ ତିରିଶ ରେ କହୁଥିଲେ ଆଜି ତ ପୁଣି କରନ୍ତୁ ଯାହା କରିଏ। ସେଇ ସାଇ ମନ୍ଦିର ଗୋଟେ କଉଠି କରିବ ପରା?
ସାଇ ମନ୍ଦିର ଆଡେ? ହୁଁ ଏ ଏଇଟା ତାହଲେ ମୁ ଜାଣିନି।
କହୁଥିଲେ ମୁଁ ଟିକେ ଟିକେ ଶୁଣିଥିଲି ସତ ମୁଁ ଆଉ ତାଙ୍କ ସବୁ କଥା ହେଇନି। ଯାଇନି ହରି ଏବେ ତାଙ୍କର ଘର ଟିକି ଓଲ୍ଡ ଟାଉନ୍ ଯାଇନି ଲାଷ୍ଟ ଟାଇ ତ ହେଇ ଦିନ ଯାଇଥିଲି କଉ ଦିନ କହିଲ?
ରାକ୍ଷୀ ତମେ ଆଇଥିଲ ଇଏକୁୁ?
ହୋଲିକୁ ଆଇଥିଲ? ନାଇଁ ଏଥର ହୋଲି ବି ତମେ ଆସନଥିଲ? ପଣା ବି ଯାଇଥିଲୁ ଆଉ ପଣା ହେଇଥିଲା ଆଉ।
ଆଉ ତା ଆସୁନ ଏବେ ବେ ଆସୁନୁ ଆସୁନୁ ଏବେ?
ହଁ ଯିବା ଆଉ ଖରା କୁ ଇଛା ହଉନି ଘରୁ ବାହାରିବାକୁ କୁଆଡ଼େ?
କଲେଜ କଣ ଏ ବନ୍ଦ ଅଛି ନା ଯାଉନୁ?
କଲେଜ ଚାଲିଚି ସମର ଭେକେସନ ସମର ଇଣ୍ଟନସିପ।
ଅ ହ ତୁ କରନୁ କି?
ମୁଁ ଅନଲାଇନ୍ ଅଫଲାଇନ୍ କଲେ ହବ ଯେ ଯାଇକି ପଟିଆଡେ କରୁଛନ୍ତି ପିଲା ପିଟିସର ସିଟି ଇଏ ସବୁଦିନ ଯିବା ଆସିବା କରିବାକୁ ସବୁଦିନ ଅସୁବିଧା ଗାଡି ଫାଡ଼ି ଥିଲେ ନା କଣ ବସରେ କେତେ ସେଇଥିପାଇଁ ମୁଁ ଆଉ କଲିନି ଅନଲାଇନ୍ ଅଫଲାଇନ୍ କରିଦେଲି ଏଉ ଅନଲାଇନ୍ କରିଦେଲି ଅଫଲାଇନ୍ କଲିନି।
ମୁଁ ମୋ ରହି ପଟେ ବା ମୁଁ ଆସ ପଟେ ଡାଲି
ପ ଆ ତ ସବୁ ଆଉ ଯେତିକ ଆଇଟି କମ୍ପାନୀଇଣ୍ ଆମର ସବୁ ଯେତିକ ଚାକିରି ବାକିରି ସବୁ। ମୁଁ ସେଠି ଆଉ।
ହୁଁ।
ତମ ମୋର ସ ଚାରିଟା ସମୟ।
ଚାରିଟା ଆଉ କେତେଟା ଅଛି?
ଆଧାର ଟା
ତାପରେ ମୁଁ ପ୍ଲେସମେଣ୍ଟ
ତାପରେ ବୋଧେ ହଁ ପ୍ଲେସମେଣ୍ଟ ଆସିବ ଆଉ। ଚାକିରି ଆଜିକାଲି ଏଇ ଲାଇନ୍ ସବୁ ଚାକିରି ମିଳୁନି ହୁଁ।
କମ୍ପାନୀ
ୟୁର୍ଟନ ଖାଲି ଆଉ। ସବୁ ଆଡୁ ଫୁଣି ପଇଷା ଟେନସନ୍।
ପଇଷା ଖାଲି ଯୋଉଠୁ ହେଲେ ରୋଜାଗାର କରିବା କୁ ପଡେ।
ଘର ଆସିଥିଲା ଛାଡି ଦେଇଥିଲି ଫୁଣି ଥରେ ଆସିିଲଥି ଅଫର ଲେଟର ଫୁଣି ଇଏ ଆସିଲା ବେଳକୁ ଏଠି ଜ‌ଏନ୍ କ
ନାଇଁ ତମ କଲେଜ ଭଲ ଦୋଉଚି ଏମ୍ ସିଏ।
ପ୍ଲେସମେଣ୍ଟ ଟି? ହୁଁ ଆଇ ଟି ଏମ୍ ବିଟେକ୍ ପିଲାଙ୍କୁ ଦୋଉଚି।
ଇଂଷ୍ଟାଗାମରେ ମୁଁ ଦେଖୁଥିଲି।
କଣ କହିଲେ? ପ୍ଲାଣ୍ଟରେ ନାହିଁ।
ଇଂଷ୍ଟାଗାମରେ ମୁଁ ଦେଖୁଥିଲି ଭଲ ପ୍ଲେସମେଣ୍ଟ ଦେଇଚି ଟିସି ଏସ ଏଇ
ତମର କଣ ଦୋଉନି କି କଲେଜର?
ଆମର ଦୋଉଚି ଯେ ଆମର ହେମିତି ବ ଦୋଉଚି ପ୍ଲେସମେଣ୍ଟ ଦଉନି କି ଏ ଏଇ କମ୍ପାନୀ ଏମତି ସବୁଆଡୁ କମ୍ପିଡିସନ୍ ରହୁଚି ସବୁ କ କେତେ କଲେଜ ଅଛି ଦେଉଚି
ହୁଁ ହୁଁ।
ଆମର ତ ଇଲେକ୍ଟ୍ରିକାଲ ଆମର କଣ ଆଇଟି କମ୍ପାନୀ ଭଳିଆ। ଆମର ଏଇ ଟାଟା, ଜିନ୍ଦଲ ଯୋଉଥିରେ ଆସିବ ଇଲେକ୍ଟ୍ରି
ତୋର କଣ ଇଲେକ୍ଟ୍ରିକାଲ କି? ତୁ କମ୍ପିୁଟର ସାଇନ୍ସରେ ଯାଇନୁ।
ନା ନା ହେ କମ୍ପଟର ଖାଲି ଦିଦି ପଡୁଚି। ମୁଁ ଇଲେକ୍ଟ୍ରିକାଲ। ମୁଁ ଇଲେକ୍ଟ୍ରିକାଲ ପଡୁଚି।
ଓହୋ।
ଆମର ଏଇ ସବୁ ପ୍ଲାଣ୍ଟ ଫ୍ଲାଣ୍ଟରେ ମିଳିବ ଯଦି ମିଳିବ।
ହଁ ମିଳିଯିବ।
ନହେଲେ ରେଲୱେରେ ପକେଇବା ଆଉ ରେଲୱେ ଟା ଟିକେ ଲାଗିଚି।
ଆ ନହେଲେ ଇଏ କରିଦୋବୁ।
ହଁ।
ହଁ ଆ ଯୋଉ ନେଭିରେ କରିଦୋବୁ।
ନେଭିରେ ହବନି ମୋ ଆଖି ଖରାପ।
ହବ୍ ଆଖି ଖରାପେ ଦେବେନି?
ଆଇରେ କଟିଯିବ ପା ଡିଫେନ୍ସରେ।
ଓହୋ। ତୁ ଡିଫେନ୍ସରେ କାଇଁ ପକେଇବୁ ଯେ।
ନେଭିିର ଟେକ୍ନିକାଲ୍ ପୋଷ୍ଟ କୋହୁଚ।
ନାଇଁ ନାଇଁ ତୋର କାଲେ ଇଏ
ହୁଁ।
ଇଲେକ୍ଟ୍ରିକା ଡିପାର୍ଟମେଣ୍ଟ ପକେଇବୁ। ନେଭିରେ ମାନେ କଣ? ତ ଏମିତି ଯୋଉ ପ୍ରାଇଭେଟ ଯୋଉ ଯାହାଗୁଡା ସେଗୁଡା ଯାଉଛି। ସେଇଥିରେ ଆପ୍ଲାଏ କରିବା ପାଇଁ ପକେଇବୁ ନା। ଏବଂ ମର୍ଚାନ୍ଦ ନବୀ ଏର ଜ ଅନଖେସେ
ଆଚ୍ଛା ସେଇ ହଁ ଦେଖିବା ସରୁ ଆଗ ପାଠପଢ଼ା ତାପରେ କଉ ଲାଇନ ଯାଉଛି? ତମର ଟିକେ ତମର ଏଟି କେତେ ଜଲଦି ସ ହଁ ସେଥି ଭଲ ପା ତମର ବାଦ ଲିକା ଜଲଦି ସରିବ ନାଇଁ।
ଉଁ।
ତମର ଆଉ ଭାଇର କେତେ ଜଲଦି ସରିଗଲା? ହୁଁ ପଢ଼ା।
କାଇଁ ଜଲଦି ସରିଲା ଜଲଦି ସରିଲା ଯେ ଟେନସନ ଆସିଲା।
ହଁ ଆ ଟେନସନ ନା ପଇସା ଖାଲି
କଆଡୁକୁ
କୁଆଡେ କେମିତି ଖାଲି ପଇସା ଏ ସେଇ ଗୋଟେ ଟେନସନ। ତ
ଚାଲିଛି ଚାଲୁ ଯାହା ହବ ହବ।
ହଁ ହବ ଯାହା ହବ ଦେଖାଯାଉ?
ହଷ୍ଟେଲ ଆଡେ ବି ସେଇ
ଉଁ।
ଲାଡେ ବି କିଛି ଧ୍ୟାନ ଦେବନି ଆଉ।
ହଷ୍ଟେଲ୍ ଆଡେ?
ମାନେ ହଷ୍ଟେଲ ରେ କିଛି ଆଉ କରିହବନି ତାପରେ ହଷ୍ଟେଲ କୁ ଦେଖିଲା ବେଳକୁ ଏପଟେ ଆସିକି କିଛି କରି ହଉନି।
ହଁ ହଁ ତମର ଯୋଉ ହଷ୍ଟେଲକୁ ଯାଉଛ।
ହୁଁ ଏ
ତା ୟାର ତ ତମେ ୟାର ତମେ ଟ୍ରେନିଂରେ ରହିଲ ଆଉ ହ ଟେଲକୁ କୁଆଡେ ଯିବ?
ସେଇଆ। ଆପକୁ ଆସିକି ପୁଣି ଯାଇକି ହଷ୍ଟେଲ କାମ କଲା ବେଳକୁ ବହୁତ ପେନସନ।
ନାଇଁ ଏଠି ଓଡିଶାରେ ପାଇଗଲେ ତମକୁ ଗୋଟେ ସୁବିଧା। ପାଖାପାଖି ରହିଲେ ବାସ ଓଡିଶା ତ ଭଲ। କଉ ଡିଷ୍ଟ୍ରିକ ପକେଇବ ଠିକ ନାହିଁ ଆଉ?
ନା ଓଡିଶାରେ ମିଳିବନି।
ମିଳିବନି?
ଯାହା ମିଳିବ ବାହାରେ।
ବା କେତେ ବର୍ଷ ପରେ ଚେଞ୍ଜ କରିଦବ?
ଦି ତିନି ବର୍ଷ ପରେ।
ଦି ତିନି ବର୍ଷ ଟିକେ କଷ୍ଟ କରିବାକୁ ପଡିବ ଆଉ ବାହାର ଜାଗାରେ ଆଉ।
ହୁଁ। ତାପରେ ଦି ତିନି ବର୍ଷ ପରେ ଓଡିଶା ଆସିବୁ ବୋଲି ମାନିଲା।
ଉଁ କଣ କହିଲ?
ସବ ବି ଓଡିଶା ଆସିବ ବୋଲି ମାନେ ନାହିଁ।
ଓଡିଶା କାହିଁ ତ କରୁସତି ସେମିତି ପ୍ରାୟତଃ। ଆଇଟି ଚାକିରି ଗୁଡ଼ାକରେ
ହୁଁ।
ବାହାର ଯାଉଛିିବ ଦିଇ ବର୍ଷ ବାଙ୍ଗଲୋରରେ ରହିଗଲେ କଷ୍ଟ, ସେଠି ଟିକେ ଖର୍ଚ୍ଚ ଅଧିକ।
ହଁ ସବୁଆଡେ ଯୁଆଡେ ଯିବ କଷ୍ଟ
ହଁ ଖର୍ଚ୍ଚ ନୁ ନିଜ ଘର ଛାଡିକି ଯୁଆଡେ ଯିବ ଖର୍ଚ୍ଚ।
ଆ
ନିଜ ଘରେ କଣ ଖାଇବା ରହିବା ପଇସା ଦଉଛ କି? ବାହହାର ଗଲା ମାନେ ଘର ଭଡ଼ା ଖାଇବା ପିଇବା ଗାଡ଼ି ନେଇକି ଯିବ ତେଲ ଯେତିକି ପାଇବ ତାର ଦି ଡବଲ୍ ଖର୍ଚ୍ଚ ହେଇଯାଉଥିବ।
ହୁଁ। ଆଛା ତିନିଟା ପ୍ରୋବ୍ଲେମ୍
ହଁ କଣ କହିଲ?
ଷ୍ଟାର୍ଟିଂଟା ପ୍ରୋବ୍ଲେମ୍ ହବ।
ଷ୍ଟାର୍ଟିଂଟା କେତେ ଦିନ ଟିକେ ଚଳିବାକୁ ପଡ଼ିବ ସତର୍କର ସହ ଆଉ
ହୁଁ।
ବର ତାପରେ ଇଏ କରିକି ଚଳେଇବାକୁ ପଡିବ ଆଉ
ଷ୍ଟାର୍ଟିଂ ଆମର ରହିବ ପଚିଶ କୋଡିଏ ପଚିଶ କି ତିରିଶ ଭିତରେ
ହଁ।
ତତେ ଯୋଉଟା କହୁନି ନେବ ନଁ ସେଥିରେ ତୋର ଷ୍ଟାର୍ଟିଂ ଯାହା ହେଲେବି ଲକ୍ଷ୍ୟ ଉପରେ ଆସେ
ହଁ ସେଇୟା ତ ସେଣ୍ଟ୍ରାଲ ଗଭର୍ଣମେଣ୍ଟ ଜବ
ସେଣ୍ଟ୍ରାଲ ଗଭର୍ଣମେଣ୍ଟ୍ ନାହିଁ ଯୋଉ ପ୍ରାଇଭେଟରେ ବି ରହିଲେ ଲକ୍ଷ ଦି ଲକ୍ଷ ଉପରେ ଆସେ
ହୁଁ। ହଉ ରଖିଦେ ମୁଁ ରଖୁଛି।
ହୁଁ।